ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶୁଣ ହେଲା ହଁ କଲେଜ କେତେଟାରୁ କେତେଟା ଯାଉଛି କି କଲେଜ କେତେଳେ ଯାଉଛ।
କଲେଜ ସେ ଏ ଯୋଉ ଦିନ ଚାଲିଲା ଗୋଟେରେ ଆସୁଛୁ ଯୋଉ ଦିନ କ୍ଲାସ ନହେଲା ଟିକେ ସି ତ ଯାଇପନି ଜପ୍ ଅଛେ
ହୁଁ ହୁଁଉଁ।
ମାନେ ହ ଯିବାର ନଥିବ ତାହେଲେ ମୁଁ ଯାଇ ଭାରି କଲେଜ ସିଏ ପୁଅ କୁ ରଖିଦିଅନ୍ତି ଆଉ ଯଦି ସିଏ ତାରେ କାମ ତ ଯିବେ ନା ବାହାରକୁ ନ ଗଲେ ହବନି ତ ମଁ ଯାଏନି ଘରେ ରହିକି ପଢେ। ଯାଇଁକି ଏକ୍ଜାମ ଦେଇଦିଏ ଆଉ। କେମିତି କରିବା ପାଇଁ ପଡ଼େ ଆଉ। ମାନେ ମୁଁ ଆଉ କୋଉ ଦିନଠୁ କରି ସାରିବା କଥା। ହଁ ହଁ ମୁଁ ମାନେ ପୁଅ ହବାର ନଥିଲା ତା ଆଗରୁ ସବୁ ପଢାପଢି କରିକି ତାପରେ ଯାହା ଚିନ୍ତା କରିଥାନ୍ତି। ତାପରେ ଏମିତି ଶାଶୁ ମାଙ୍କର ଥିଲା ମୁଁ ଆଉ ପ୍ରେଗନେଣ୍ଟ ଥିଲି ତାପରେ ଶାଶୁମମ୍ ମୋର ମିସ୍କାରେଜ ହେଇଗଲା ତାପରେ ଶାଶ ମାଙ୍କର ଡେଥ ହେଇଗଲା ଆଉ ତା ଭିତରେ ଆଉ ପଢା ପୂ ପୁଢି ଆଉ ଆଡମିସନ କରିହେଲାନି ତାପରେ ପୁଣି କଲା ବଳକୁ ଆହୁରି ଫର୍ମଫିଲଅପ ବେକକୁ ପ୍ରୋବେଲମ୍ ହେଲା ହେମିତି ହେଇପାରିଲାନି। ତାପରେ ଦେଖିଲି କି ଏବେ ପୁଅ ଯଦି ଟିକେ ବଡ ହେଇଯିବ ସିଏ ପଢ଼ିବାକୁ ହେଇଯିବ ଆଉ ଦି ତିନି ବର୍ଷ ପରେ ଆଉ ପଢି ପାରିବି ନା ତାକୁ ଟାଇମ ଦବା ପାଇଁ ପଡିବ ମୁଁ ସ ସେଥିପାଇ କହିଲି ଏବେ ଯାହାହଲେ ବି ଛୋଟ ଛୁଆ ଅଛି ସିଏ ମୁଁ ଏବେ ନିସ ପଢି ପାରିବି। ମୁଁ କହିଲି ଏବେ ପଢିଦିଏ ତାପରେ ପ୍ଲସ ଟୁ କରିକି ବନ୍ଦ କରିଦେଇଥାଏ ସିଏ ଯେତେବେଳେ ସ୍କୁଲ ଯିବ ମତେ ଟାଇମ ହେଇଗଲା ପ୍ଲସ୍ ଥ୍ରୀ ହଉ କିି ଆଡମିସନ କରିଦେବି।
ହୁଁ ତୁ ମାନେ ଏବେ ମ୍ୟାରେଜ କେତେ ଇୟର ହେଇଛି କି?
ମ୍ୟାରେଜ କୁ ଆସିକି ସିକ୍ସ ଇୟର ହେଇଗଲା।
ଓହୋ ମାନେ ଏବେ ମାନେ ଶାଶୁ ଇଏ ହେଲେ। ଡେଥ୍ ହେଲେ।
ଶାଶୁ ମା ଛଅ ମାସ ବାହାଘର ହେଇଥିଲା ତାଙ୍କର ଡ୍ୟା ଯେତେବେଳେ କୋରୋନା ଟାଇମ ଥିଲା ସେତେବେଳେ ବାହାଘର ହେଇଥିଲା। ସେ କୋରୋନା ଟାଇମରେ ମାମାଙ୍କୁ ହାର୍ଟଚୋକ୍ ହେଇଗଲା।
ଓହୋ ଷ୍ଟ୍ରନ
ହାର୍ଟ ଚୋକ୍ ହେଇଗଲା ହଠାତ୍ ମାନେ ନର୍ମାଲ ଥଣ୍ଡ ଜ ଥଣ୍ଡା ଜର ହେଇଥିଲା। ଦିଥର ଆମେ ଟେଷ୍ଟ ବି କଲୁ ମେଡିକାଲ ନେଲୁ ସବୁ ରିପୋଟ ନର୍ମାଲ ଆଇଲା। ତାପରେ ଡାଇବେଟିସ ବଢିଗଲା ହାର୍ଟଚୋକ୍ ହେଇଗଲା।
ହଠାତ୍ ଡାଇବେଟିସ୍ ବଢିଗଲା।
ହଁ ଉଁ ହଟ ଟା ତ ବଢିଗଲା ମାନେ ଥଣ୍ଡା ଜର ଖାଲି ହେଇଥିଲା ତାପରେ ଦେହ ଥରିଲା। ମେଡିକାଲ ନେଇଗଲୁ ତାପରେ ସେ ଡକ୍ଟର କହିଲେ କି ଦୁର୍ବଳରୁ ଖାଇଲେନି ନା। ଥଣ୍ଡା ଜର ହେଲାଣି ହେଲେ ଦୁର୍ବଳରୁ ବୋଧେ ଥରୁଛି ଦେହ ତାପରେ ସାଲାଇନ୍‌ ଫାଲାଇନ୍‌ ଲଗାଇଲା ଟିକେ ଠିକ ହେଲା ତା ପରେ ସେତେବେଳେ ଡକ୍ଟର ମେଡିକାଲରୁ ଦିଟା ଇଞ୍ଜେକସନ ନେଇକି ଆସିଲେ ସବୁ ଠିକ ଥିଲା ମଡିକାଲରୁ ଇଞ୍ଜେକସନ ଇଞ୍ଜେକସନ ନେଇକି ଆସିଲା ପରେ ଦେହ ବେଶୀ ଖରାପ ହେଲା।
ଓ ହୋ।
ତା ପରଦିନ ପୁଣି ସାଙ୍ଗେ ସାଙ୍ଗେ ହସ୍ପିଟାଲ ନେଇଗଲେ ମାନେ ସେ ସେ ହସ୍ପିଟାଲ ନେଲୁନୁ ଆଉ ଗୋଟେ ବଡ ହସ୍ପିଟାଲ ନେଇଗଲୁ।
ହୁଁ।
ଆଉ ସେଠିକି ନେଲା ପରେ ତାପରେ ସିଏ ସେଠି ମାନେ କରୋନା ଟାଇମରେ ମତେ ଡକ ର ମାନେ ପାଖ ଛୁଉଁନାହାନ୍ତି। ହଁ ସେତେବେଳେ ଯେମିତିଆ ପରିସ୍ଥିତି ଥିଲା ଆଉ ସେଠି ସାଲାଇନ୍ ଫାଲାଇନ୍ ଲଗେ କଣ ହେଲା ତାପରେ ମାମାଙ୍କର ଧୀରେ ଧୀରେ ସାଲାଇନ୍ ବନ୍ଦ ହେଇକି ବ୍ଲଡ ସାଲାଇନ୍ ଭିତରକୁ ଚଢିବାକୁ ଲାଗିଲା।
ହୁଁ ହୁଁ।
ସେ ତାପରେ ଡକ୍ଟରଙ୍କୁ ମାନେ ଏ ମାନେ ଆଉ ସେ ନିଶ୍ୱାସ ନେଇପାରଲେନି ଅକ୍ସିଜେନ ହେରିକା ଲଗା ହେଇଛି।
ହୁଁ।
ସାଙ୍ଗେ ସାଙ୍ଗେ ଡକ୍ଟରଙ୍କୁ ଡକା ହେଲେ ମାନେ ଡକ୍ଟର ଯଦି ଇମିଡିଏଟଲି ଆସିଥାନ୍ତେ କିଛି ଗୋଟେ କରିଥାନ୍ତେ?
ଓହୋ।
ସେମାନେ ଆଉ ଆସିଲେନି ସେମାନେ ଖାଲି ସିଏ କହୁଛି ୟାକୁଡାକ ସିଏ କହୁଛି ତାକୁ ଡାକ ମାନେ ଏମିତି ଦୌଡେଇଲେ। ତା ଭିତରେ ଅଧିକ ଦେହ ହେଇଗଲା ତାପରେ ତାବେଳେ ଜବରଦସ୍ତି ଜାଇ ମାନେ ଡକ୍ଟରଙ୍କ ଉପରେ ଟିକେ ପାଟି କଲାଠୁ ସେ ଆସିଲେ
ହୁଁ।
ଆସିଲେ ସେତେବେଳକୁ ମାନେ ଆଉ ମାମା ନାହାନ୍ତି।
ଓହୋ ସେତେବେଳେ ଆସିଥିଲେ କଣ ହେଇ ପାରିଥାନ୍ତା?
ହଁ ସେତେବେଳେ ଆଉ ଆସିନାହାନ୍ତି। ତାପରେ ଛାତି ଫାତି ଚିପିକି ପଲସ ଚେକ୍ କଲେ। ତାପରେ ଆଉ ସେ ଆସିଲେନି ଆସି ନ ଆସିଲେ ମାନେ ସେତେବେଳେ ଆଉ କିଛି ନାହିଁ। ତାପରେ ଆଣିକି ଆସିଲୁ ଘରକୁ ମାନେ ଆମେ ନେଇଥିଲୁ ଖାଲି ଜର ଥ ଥଣ୍ଡା ହେଇଛି ମାନେ ଖାଉଥିଲେ ଆମ ସାଙ୍ଗେ କଥାବାର୍ତ୍ତା ବସା ଉଠା ସବୁ ଭଲ। ଆଉ ଜଣେ ଭାବିବ କି ହଠାତ୍ ଏତେ ବଡ ଗୋଟେ ଇଏ ହବ।
ହଁ ଆଜିକାଲି ସମସ୍ତଙ୍କ ସେମିତି ଦେହ ପ୍ରାୟ
ମାନେ ପ୍ରାୟ ଲୋକ ଏବେ ହାର୍ଟଚୋକ ନହେଲେ କ୍ୟାନ୍ସର ଏଗୁଡାରେ ମାନେ ଧରୁଛି ହଁ ମାନେ ଏଇଟା କମନ ହେଇଗଲାଣି ଜର ଥଣ୍ଡା ଭଳିଆ
ହଁ ହାଟଚୋକ୍ ତ ବହୁତ ଜଣ ମାନେ ଶହେରେ ପାଞ୍ଚ ଦଶ ଜଣଙ୍କୁ ହାଟଚୋକ୍ ହଉଥିବ।
ଏବେ ମାନେ ଯାହାଙ୍କୁ ଦେଖିବେ ଆଗରୁ ଲୋକ ଟିକେ ବୟସ୍କ ଲୋକ ଥିଲେ ଯେ ଆଗ କଳିଆ ଲୋକ ଦେଖୁଥିବେ ବୟସ୍କ ଲୋକ ଅଛନ୍ତି ଏବେ ଆଉ କିଏ ବୟସ୍କ ଲୋକ ଦେଖିବେ ଚାଳିଶ ବି ଡେଉଁ ନାହାଁନ୍ତି।
ହଁ ହଁ ସତକଥା।
ସମସ୍ତ ସମସ୍ତେ ମାନେ ଅଧା ଅଧା ଇଏରୁୁ ଯାଉଛନ୍ତି ଭାରି ଭାରି ଦୁଃ
ହୁଁ ମୋର ସାଙ୍ଗ ଲଭ ମ୍ୟାରେଜ କରିଥିଲା। ଆ ଛୋଟ ପୁଅଟେ ତାଙ୍କର ତା ସ୍ୱାମୀ ହେମତି ହାଟଚୋକରେ
ଆହା। କଉନାହାଁନ୍ତି କଣ କରିବ ସେ ମାନେ ସ୍ଵାମୀ ଗଲା ପରେ ତ କେହି କେହି ନୁହଁନ୍ତି।
ହଁ ସତ କଥା ଠିକ କଥା କେହି ମାନେ
ଭାରି ମାନେ କହିଲେ ଗୋଟେ ସ୍ତ୍ରୀ ପଳେଇଲେ ସ୍ଵାମୀ କି ଯେତେ ହଇରାଣ ହବା ପାଇଁ ନ ପଡିବ ଗୋଟେ ସ୍ୱାମୀ ପଳେଇଲେ ସ୍ତ୍ରୀଟିକୁ ଭାରି ହଇରାଣ କେହି ଅନେଇବେନି ନା ବାପଘର ନା ଶାଶୁଘର ସବୁଠିକି ସିଏ ହେଇଯିବ
ସେଠି ବାପ ଘରେ ରହିଲେ କେତେ ଦିନ କହିବେ ଶାଶୁ ଘରେ ରହିଲେ କହିବେ ସବୁଠି ସୁଣି ମାନେ
ମାନେ ଝିଅଟିଏ ଗୋଟେ ସବୁ ଠିକି ବୋଝ ଭଳିଆ ତାକୁ ଦେଖିବେ।
ହଁ ହଁ ବହୁତ ହଇରାଣ ନିଜେ ଯଦି ମାନେ ରୋଜଗାର କରିପାରୁଥିବ ତାହେଲେ ବଞ୍ଚିଲା।
ସେଇଥିପାଇଁ ସେଇଥିପାଇଁ ଆଜି ଆଜିକାଲି ଝିଅକୁ କିଛି ତାଙ୍କ ପାଇଁ ରଖ ନ ରଖ ଯଦି ଝିଅଟେ ଜନ୍ମ ତାକୁ ଭଲ ଏଜୁକେସନ ଦେଇକି ଏତେ ଇଣ୍ଡିପେଣ୍ଡେଣ୍ ବନେଇ ଯେ ସେ ନିଜେ ତାର ନିଜ ଫ୍ୟୁଚରକୁ ଦେଖିପାରିବ।
ସେଇଟା ଠିକ କଥା ତାପରେ ବି ତମେ କିଛି କର କି ନ କର ତା ପାଇଁ ଗୋଟେ ଘରଟେ କରିବ। ନା ଶାଶୁଘ
ହଁ ହଁ ନା ବାପଘରେ କୋଉଠି ତାର ନିଜ ଘର ନାଇଁ ତାକୁ ତ ଯୋଉଠି ଶୁଣିବା ପାଇଁ ମାନେ ଶୁଣିବା ପାଇଁ ହିଁ ପଡିବ।
ସେଇଟା ଠିକ କଥା।
ଆଜିକାଲି ଦୁନିଆବି ମାନେ କହୁଛନ୍ତି ବହୁତ ଲୋକ ଏମିତି ଯୌତୁକ ଆଜିିକାଲି ବେଶୀ ମେଣ୍ଟାଲ ଟର୍ଚର କରିକି ଯୌତୁ ଯୌତୁକ ପାଇଁ ବେଶୀ ଝିଅ ମାନଙ୍କୁ ଇଏ କରୁଛନ୍ତି ଆଉ। ବହୁତ କଷ୍ଟ ଦଉଛନ୍ତି। ବହୁତ ଦଉଛନ୍ତି ଏମିତି ମେଣ୍ଟାଲରେ ହାରାସମେଣ୍ଟ କରୁଛନ୍ତି ନିଜେ ସୁଇସାଇଡ କରିବାକୁ ବାଧ୍ୟ ହଉଛନ୍ତି। ମୋର ଏବେ ନା ଗୋଟେ ମୋର ନିଜ ମାନେ ମୋ ମାମାଙ୍କର ବଡ ଭଉଣୀ ଯିଏ ମାଉସୀ ଆ ସେମିତି ତାଙ୍କ ଝିଅକୁ ଜମା ଗୋଟେ ବର୍ଷ। ଏ ଗୋଟିଏ ବର୍ଷ ହେଇଛି ତାଙ୍କ ଝିଅକୁ ପଚାରୁ ଥିଲେ। ଜବ କରିଥିଲେ ଜବ ଛାଡିଦେଲେ ଏଇ ବାହାଘର ପାଇଁ ସେ ତାଙ୍କ ସ୍ୱାମୀ କହିଲେ ମୁଁ ରୋଜଗାର କରୁଛି ତୁ ଛାଡିଲେ ଘର ଦେଖିବୁ ନହେଲେ ଅସୁବିଧା ହବ। ତ ସିଏ ସେଥିପାଇଁ ତାଙ୍କ ତାପରେ ସିଏ ଯେତେବେଳେ ଜବ ଛାଡିଦେଲେ ତାପରେ ତାଙ୍କ ଜଏଣ୍ଟ ଫାମିଲି ତାପରେ ତାଙ୍କ ସ୍ଵାମୀ ବି କାମ ଧନ୍ଦା ବନ୍ଦ କରିଦେଲେ ବନ୍ଦ କରି ଦେଲାଠୁ ସେ କେମିତି ଚଳିବ ପୁଣି କେତେ ଦିନ ବାପ ଘର ଦେବେ।
ହଁ
ତାପରେ ଶାଶୁଘର ତ ଜାଣିଥିବେ ମାନେ ତାନା ମାରିବେ ଗୋ ଗୋଟ ଗୋଟେ କଥାକୁ ନେଇକି ହ ହଁ ହଉ ଦେଖ ଦେଖେଇକି କହିବେ ନା ତାପରେ ତାଙ୍କ ସ୍ୱାମୀ ଷ୍ଟାର୍ଟ ମଦ ପିଇବା ଷ୍ଟାର୍ଟ କରିଦେଲେ। ମଦ ପିଇଲେ ତାପରେ ବାଡେଇଲେ ପିଟିଲେ ତାପରେ ତାଙ୍କର ଗୋଟେ ଝିଅଟେ। ହଉଟେ ପଛେ ସିଏ କଲେ କି କି ମୁଁ ମୁୁଣି ମୋ ଝିଅଟାକୁ ଦେଖିବି ନା ନାଇଁ ତ ସେଇଥିପାଇଁ ତାଙ୍କ ଦିଜଣଙ୍କ ଭିତରେ ବି ପାଟିତୁଣ୍ଡ ଟିକେ ହୁଏ। ସିଏ କହିଲେ ହୋଉ ତମେ ନ ଚା ଚାକିରି କର ମୁଁ ମୋର ଜବ୍ କରିଥିଲି ଟିଚର ମୁଁ ଟିଚରରେ ମୋର ଆଉଥରେ ଜଏନ୍ କରିମି
ହୁଁ।
ଦେଖିବି ଆଉ ତମକୁ ବି ପଇସା ଦେବି ସିଏ କହିଲେ ତୁ କଣ ଘରେ ଚାକିରି କରିମୁ ମୁଁ ମୁଁ ଚଳେଇ ପାରିବିନି କି।
ହଁ।
ତାପରେ ସେ କହିଲ ତମେ ତ ଚଳୋଉନ ନା ଗୋଟେ ଝିଅଟା ସବୁବେଳେ ମଦ ପିଇକି ବାଡାବୁଡ଼ି କଲେ ତା ଅବସ୍ଥା କଣ ହବ।
ହୁଁ ହୁଁ।
ତାପରେ ସେମତି ହେଲା ତାପରେ କଣ ହେଲା ନା ଯୋଉ ଦିନ ରାତିରେ ତାପରେ କାନ୍ଦିକି ଘରକୁ ଫୋନ କଲେ ବାଡା ପିଟି କରନ୍ତି ତ ମୋ ମାମୁଁ ହରି କା ଯାଇଁକି ତାଙ୍କୁ ନେଇକି ଥାନାରେ ଛାଡିଲେ ମାନେ କେସ୍ ଫେସ୍ ଦେଇଥିଲେ ତାଙ୍କ ନାଁରେ। ପୁଣି ନେଇକି ବୁଝେଇ ସୁୁଝେଇକି ଛାଡିଲେ ପୁଣି ସେ ଭୁଲ ଫୁଲ ମାଗିଲେ। ଏମିତି ହେଇକି ତାପରିନ ନୂଆ ବର୍ଷ ଅଛି ଗୋଟେ ନା ଦିଇଟା ଦିନ ତାପରେ ଭଲ ସବୁ କହିଲେ ଫିଷ୍ଟ ଫିଷ୍ଟ କରିବ ଗୋଟେ ଦିନ ଆଗରୁ ସବୁ କଥା ହେଲୁ ତା ପରଦିନ ନୂଆ ବର୍ଷର ରାତି ଗୋଟେରେ ମାନେ ଆସିଲା ତମ ଝିଅ ମରିଗଲା।
ଏ ମାଆ ମାରିଦେଲେ ନା କଁ?
ହଁ ତାଙ୍କୁ ମାରିଦେଲେ ତା ହଁ ମୋ ମାଉସୀଙ୍କୁ ମାରିଦେଲେ ତାଙ୍କ ସ୍ଵାମୀ ତାଙ୍କ ଶାଶୁ ତାଙ୍କ ଶାଶୁଘର ଲୋକ ଯିଏ ଦେଢସୁର ଯାଆ।
ଅଁହଁ। ନା ଆଜ କାଲି ଏମିତିଆ ଯୋଉ ଚାଲିଚି ଦୁନିଆ
ସିଟି ଦେ ତ ସେ ସେଠି ହୋଉଚି ତାପରେ ସେମାନେ କେହି ଶୁଣିଲେନି ମିଶିକି ମାନେ ଦୌଡି ଦେଇକି ଟାଙ୍ଗିଦେଲେ ଆଉ ଆଗେ ମାନେ ଲୁଗାରେ ଚିପି ପି ଦେଲେ ବେକଟାକୁ
ହୁଁ ହୁଁ।
ତାପରେ ସିଏ ଯେତେବେଳେ ମରିଗଲେ ନା ତାଙ୍କୁ ଦୋଉଡିରେ ଟାଙ୍ଗିଦେଲା ମାନେ ଫାଶୀରେ ମରିଗଲା ଆଉ କଣ।
ଓହୋ ଜାଣିପାରିଲା ପୋଲିସ ଜାଣିପାରିଲା ନା?
ତାପରେ ଏ ନା ତା ତାଙ୍କର ସିଏ ନେଇଯାଇଥିଲେ ମାନେ କଣ ପୋଡିଦେବି ନା ଡାକେଇଲେ ତାପରେ ନା ତାପରେ ମୋ ମାମୁ କହିଲା ନା କଦାପି ନୁହଁ ମୁଁ ପୋଡ଼ି ମୁଁ ଆଗେ ପୋଷ୍ଟମଟମ କରେଇବି। କାଇଁନା ତମେମାନେ ଆଗରୁ ମାରିଚ ତାଙ୍କେ ତାପରେ ଯଦି ଜଣେ ଫାଶୀ ଦେଇଚି ତା ହାତରେ ପୁଣି ବେଲ୍ଟ ଫେଲଟ୍ ମାଡ ଚିହ୍ନ ବସଚି କି ନାଇଁ ତ ଜଣେ କାଇଁ ଫାଶୀ ଦବ ସିଏ ଗୋଟେ ଛୁଆ ଜନ୍ମ କରଚି।
ଓହୋ।
ସେତ ତା ଝିଅ ପାଇଁ ଲଢୁଥୁଲା ତାପରେ ତା ପୋଷ୍ଟମଟମ ହେଲା ତାପରେ ତାଙ୍କୁ ସବୁ ଥାନାକୁ ନେଲେ
ପୋଷ୍ଟମଟମ ହେରା ସବୁ କଲା ବେଳକୁ ଜଣା ପଇଲା କି ଏମତି ଚିପା ହେଇକି ମରା ହେଇଚି।
ଜଣା ପଡିଲା ନା? ଓହୋ ଯାହୋଉ ଭଲ ହେଲା ଧରା ବି ପଡଲା ନା। ଭଲ ହେଲା।
ଆଉ ତାଙ୍କ ସ୍ୱାମୀ ସିଏ ଆଜିକାଲି ଦୁନିଆରେ ମାନେ ଉଁ ହୁଁ କା ଆଜିକାଲି ଗୋଟେ ଜିରେଗାରେ ମ୍ୟାରେଜ କରିବା ପାଇଁ ଗୋଟେ ଲୋକ ଚିହ୍ନିବା ବୋହୁତ କଷ୍ଟ।
ହଁ। ସେୟା।
ସିଚୁଏସନ ହୋଉଚି ଆଜିକାଲି।
ଏବେ ଝିଅ କୋଉଠି ଆଈ ଘରେ ନା ତାଙ୍କ ଘରେ? ତାଙ୍କ ଝିଅ କୋଉଠି ତାଙ୍କ ଝିଅ ଏବେ, ହଉ ମୁଁ ରଖୁଛି ଆଉ ଥରେ ଫୋନ୍ କରିବି ହେଲା।